ହ୍ୟାଲୋ।
ହଁ ଶୁଭ ସନ୍ଧ୍ୟା।
କଣ କରୁଚନ୍ତି?
ମୁଁ ବସିଛି ଏଟା ଆପଣ କଣ କରୁଛନ୍ତି?
ମୁଁ ଏବେ ଟିକେ ମୋର ରୋଷେଇ ଫୋସେଇ ଟିକେ ସାରିକି ଆସି ବସିଛି ଆଉ।
ଓହୋ କଣ କରିଥିଲେ ରୋଷେଇରେ?
ରୋଷେଇ ରୋଷେଇରେ ରୁଟି ସାଧା ତ ଆମର ତ ପିଠା ପଣା ନାହିଁ ସାଧା ଉପରେ। ରୁଟି ତରକାରୀ ଟିକେ ଆଉ।
ଓହୋ।
ତା ଦିନ ବେଳା ସେ ଖାଇ ଦେଇଥିଲେ ସବୁ ଅରୁଆ ଭରୁଆ ସବୁ ଟିକେ ଚାଲି ତ ସେଥିପାଇଁ ଆଉ। କିଏ କହୁଛି ଖାଇବି କିଏ କହୁଛି ଖାଇବିନି ଏମିତି ହେଇକି ଟିକେ ଅଳ୍ପ କରିଦଉଛି ଆଉ ମେମ୍ବର ତ ଆମ ଖୁବ କମ୍।
ହଁ।
ଆଉ ତମେ କଣ କରୁଥିଲ?
ଆଉ ମୁଁ ଏଇଠି ଜଷ୍ଟ ଆସିଛି ଖାଇକି ଆଉ।
ଆଚ୍ଛା ପଢାପଢି କରୁଚନ୍ତି?
ହଁ ଏଇନା ପଢିକି ବି ଆସିଥିଲି ପଢିକି ଖାଇକି ଆସିଥିଲି।
ଓ ହଁ ବୁଲାବୁଲି?
ହଁ ବୁଲି ତ ଏମତି ଯାଇଥିଲୁ ସୂର୍ଯ୍ୟ ମନ୍ଦିର ଜଗନ୍ନାଥ ମନ୍ଦିର ଆଉ।
ଓହୋ ଆଜି ଆଉ କୁଆଡେ ଯାଇନାହାନ୍ତି?
ନାଇଁ ଆଜି ଆଉ କୁଆଡେ ଯାଇନି ଆଉ।
ଓହୋ ସଂକ୍ରାନ୍ତିରେ ବି ବେଶୀ କୁଆଡା ଆଜି ବୁଲାବୁଲି କରିବା କଥା ବି ନୁହଁ। ଏ ସଂକ୍ରାନ୍ତି ଅମାବସ୍ୟା ପଡିଗଲା।
ସେଇଟା ତ ସବୁ ବୁଲୁଛନ୍ତି ହେଲେ ସଂକ୍ରାନ୍ତିରେ ବୁଲିବା କଥା ନୁହଁ।
ନାଇଁ।
ଆଉ ଆପଣ କୁଆଡେ ଯାଇଥିଲେ?
ନାହିଁ ବୋଲି ନାଇଁ ଆମେ ଆଜି କୁଆଡେ ଯାଇନୁ ଆମର ନାହିଁ ପରା।
ଆପଣ କଣ ରଜ କରୁନାହାନ୍ତି?
ନାଇଁ ରଜ କରୁନୁ।
ଓହୋ।
ଆଗୁଆ କରିିକି ଖାଇ ଦେଇଥାଉ ମାନେ ତିନି ଦିନ ପୂର୍ବରୁ ତାପରେ ଆଉ ନାଇଁ।
ଆଚ୍ଛା।
ଆଉ କଣ କୁହନ୍ତୁ? ଆ ସେଆଡା ଖରା ବର୍ଷା ହଉଛି କି ନାଇଁ?
କଣ?
ଆଜି ସିଆଡେ ବର୍ଷା ହେଇଛି କି ନାଇଁ?
ହଁ ବର୍ଷା ତ ହେଇଛି ରଜ ସଂକ୍ରାନ୍ତିରେ ତ ଯାହା ବି ହବ ବର୍ଷା ତ ହବ।
ନାଇଁ ଆମ ଆଡେ ଏତେ ଗରମ ଗୁଳିୁ ଗୁଳି ଏତେ ଜୋରେ ଖରା ପୁରା କୁହନି। କାଲି ଜଷ୍ଟ ଟିକେ ଟିକେ ପକଉଥିଲା ତା ପରଦିନ ଟି
ଆମ ଆଡେ ତ ସବୁଦିନ ରଜ ହଉ କି ରଜ ସଂକ୍ରାନ୍ତି ହଉ ଟିକେ ହେଲେ ତ ବର୍ଷା ହବା ଜରୁରୀ।
ଆଚ୍ଛା ନାହିଁ ଆମର କାହିଁ ବର୍ଷାଠୁ ଟୋଟାଲି ଉପରେ ବର୍ଷା ନାହିଁ। କିନ୍ତୁ ବୁଲାବୁଲି ଟା ଭଲ ଆମ ଆଡେ ଟିକେ ଭଲ ରଜ ହୁଏ ତ ତ ବର୍ଷା ହେଇ ଲୋକମାନଙ୍କ ପାଇଁ ବହୁତ ଭଲ ଗୋଟେ ଦୃଷ୍ଟିରୁ କିନ୍ତୁ ଗରମ ସକାଶେ ଲୋକମାନେ ବର୍ଷା ନହେଲେ ତ ପୁଣି ଅସୁବିଧା ନା।
ହୁଁ ସେଇଟା ଥାଏ ଗୋଟେ ଗୋଟେ ଜାଗାରେ ହୁଏ ଗୋଟେ ଜାଗାରେ ହୁଏନି।
ଏଇ ବର୍ଷ କାହିଁକି ହଉନି କହିହଉନି। ନହେଲେ ହୁଏ ପ୍ରତ୍ୟେକ ବର୍ଷ ତ ରଜ ଥାଇକି ବର୍ଷା ହେଇଯାଏ। ଗଲା ବର୍ଷ କେତେ ଜୋରରେ ବର୍ଷାଗ ଆସିଗଲା।
ହଁ। ୟା ତ ବର୍ଷା ହଉ ନହେଲେ ନ ହଉ ପୁଣି ଟିକେ ବହୁତ ବର୍ଷା ହେଲେ ଗୁଳୁଗୁଳି ଟା ଆହୁରି ବଢିଯିବ।
ବହୁତ ବଢି ଯାଉଛି କାଲି ତ ଟିକେ ଜଷ୍ଟ ପକେଇଥିଲା ବୋଲି ତ ଗୁଳି ଗୋଳି ମାନେ ଅସମ୍ଭାଳ ସେଥିଲାଗି ତ ପୁରା ଜଲଦି କାମ ସାରି ଦେଇକି ଆସ୍ କି ଜଷ୍ଟ ତ ପାଞ୍ଚ ମିନିଟ ବି ହେଇନି ବସିଛି।
ହଁ ହଁ ହଁ। ଆଉ ଟିକେ ବର୍ଷା ହେଲେ ତ ଏମିତି ହବ ଆଉ। ଏଇଟା ତ ବର୍ଷା ହେଇଛି ବୋଲି ଚାଲୁଛି ଥଣ୍ଡା ପବନ ଆଉ।
ଆଚ୍ଛା।
ଆଉ କଣ? ମୁଁ ଏଇ ଏବେ ଦୋସା ଖାଇକି ଆସିଛି।
ହୁଁ ହୁଁ।
ଘରେ ବନେଇଥିଲି ତ ସେଇଥିପାଇଁ।
ହ ହଉ ଘର ଖାଦ୍ୟ ଟା ବେଷ୍ଟ ମାନେ କମ ମସଲା ଟିକେ କମ ରୁହେ।
ହୁଁ ଏମିତି ବି ନାଇଁ କି ଦୋକାନ ସନ୍ଧ୍ୟାଟା ଆଇବ କାରଣ ଦୋକାନ ରେ ଯଉ ତ ଜିନିଷ
ହୁଁ ହୁଁ ହୁଁ।
ସେଇଟା ଆଉ କଣ ଘରେ ଇସ୍ତେମାଲ ଅଉଛି ଘରେ ତ ଭଲ ଜିନିଷ ହେଇ ଆମେ କରିବୁ ନା।
ହଁ। ବହୁତ ସାରା ଯୋଉ ଅ ଯୋଉ ସସ ଫସ ସେ
କେମିକାଲ ଏଇଗୁଡା ଖରାପ କରୁଛି ଆଉ।
ଆଉ ସେମାନେ ଜିନିଷ ବି ଖରାପ ମିଶଉଛନ୍ତି ପରିବା ବି ବାସି ମିଶଉଛନ୍ତି ଏମିତି ଏବେ ଜଷ୍ଟ ଖାଇ ଥିଲୁ ଆମେ ଗୋଟେ ଜାଗାରୁ ଅର୍ଡର କରିକି ମାନେ ଥିଲା ଭଲ ବଟ୍ ବାସିଥିଲା ମାନେ ସେତେ ଦିନ ବାସି କିଏ ଛାଣି ଜଣା ପଡିବନି ବଟ୍ ବାସି ଥିଲା।
କଣ ସେ ଅର୍ଡର ହ ମାନେ ସ୍ଵିଗି ଦ୍ଵାରା ନା ଆଉ କୋଉଥିରୁ?
ନାଇଁ ଏମତି ଜୋମାଟୋ ରୁ ଅର୍ଡର କରିଥିଲୁ ଯେ ଭଲ ଥିଲା ଖାଇବା ହେଲେ ବାସି ଥିଲା ବାସ୍। ନଥିଲେ ଭଲ ଲାଗିଥାନ୍ତା।
ଅଁ ଖଁ।
ବଟ ଏତେ ବି ବାସି ନଥିଲା ଖାଇବା ଲାୟକ ଥିଲା ଫିର ବି ବାସି ଦେଇ ଦଉଛନ୍। କିପରିବା ଭଲନି
ହଁ ନିହାତି ତାଙ୍କର ତ ଦରକାର ନା।
ହୁଁ। ଆଉ ଭେଜ ବି ଏଇଭଳିଆ ଜାଗାରେ ଖାଇହବନି କାରଣ ତାଙ୍କର ଏକାଠି କରିଦଉଛନ୍ତି।
ହଁ।
ହଁ ଆମେ ବି ଏମତି ଗୁରୁବାର ଦିନ ଯାଇଥିଲୁ ମାର୍କେଟ ତ ସେଥିପାଇଁ ଆମେ ଭାବିଲୁ ଚାଲ ରୋଲ ଖାଇବା ହେଲେ ଗୁରୁବାର ତ ଭେଜ ରୋଲ ଖାଇବା ତ ଆମେ ତାଙ୍କୁ ଭେଜ ରୋଲ କହିଲା ଟିକ କି ସେ ଷ୍ଟାର୍ଟ କଲେ ସେଇଥିରେ ବନେଇବା ଯେଉଁଥିରେ ସେ ଏଗ ରୋଲ ବନଉଛନ୍ତି।
ହେଲେ ସାମ୍ନାରେ ଆମେ ସେଠି ଠିଆ ହେଇଥିବା ସେ ସାମ୍ନାରେ
ହଁ ସେଇଟା ବନେଇବେ ଆଉ ପୁଣି ମ ହୁଁ
କହିଲ ଖାଲି ଆମେ ଖାଇ ଦେଇଥାନ୍ତୁ ଯେମିତି ନା କଣ? ଦେଖିଲେ ବୋଲି ସିନା।
ହଁ ହଁ।
ନହେଲେ ଗୁରୁବାର ପୁରା
ନହେଲେ ସେ ଯଦି ହେଇନା ଭିତରେ ବନେଇକି ଦେଇଥାନ୍ତି ଆମେ ତ ଖାଇ ଦେଇଥାନ୍ତେ।
ନିହାତି ହଁ ବା।
ହଁ ସେମାନେ ଯଦି ଏଇନେ ଦେଇ ଦେଇଥାନ୍ତେ ତ ଆମେ ଖାଇ ଦେଇଥାନ୍ତେ।
ଆଉ ସେଠି ତମ କଣ ସବୁ ମାନେ ସେ ପର୍ବପର୍ବାଣି ଉପରେ କ କଣ ଫେମସ୍?
ଆମର ଇଆଡେ ତ ଆମେ ଯୋଉଠି ରହୁଛୁ ମାନେ ସବୁ ଜିନିଷ ତ ହୁଏ ଏମିତି କିଛି କିଛି ଦିନରେ ମେଳା ହରକା ଲାଗେ ଏ ଲକ୍ଷ୍ମୀ ପୂଜା ମେନ ଏଇଠେ ଆଉ।
ଆଚ୍ଛା।
ଲକ୍ଷ୍ମୀ ପୂଜାରେ ସବୁଆଡେ ମେଢ ଲାଗେ ମେଢ ହୁଏ ନହେଲେ ଦି ତିନି ଦିନ କେ ଦି ମାସକ ଦିଥର ତ ଖଣ୍ଡେ ମେଳା ଏଇଠେ ଲାଗେ। ଏ ଲକ୍ଷ୍ମୀ ପୂଜା ଟା ମେନ ଆଉ।
ହ
ଏବେ ବି ଯାଇଥିଲା ବୈଶାଖୀ ମେଳା।
ଅ ହଁ, ଯାଉ ସିଆଡେ ବୁଲାବୁଲି କରିବା ପାଇଁ।
ହଁ।
ବୁଲାବୁଲି ତ ଭଲ ଆମ ଘର ସାମ୍ନାରେ ମେଳା ହିଁ ପଡୁଛି ତ ଯେତେବେଳେ ଦେଖ ଖିଲେ ଇଚ୍ଛା ହେଲେ ପଳେଇବ।
ହଁ।
ଦିନକୁ ତ ଥରେ ତ ଆମେ ଯାଉଛୁ ମେଳା ଯଦି ପଢୁଛି।
ଆଚ୍ଛା।
କିଣୁ ନ କିଣୁ ଯିବାଟାରେ ମଜା ଲାଗୁଛି।
ହଁ ନିହାତି, ଏକ ଖରା ସକାସେ ଏଇ ମାସ ପ୍ରାୟ ମାସେ ଦି ମାସ ହେଲା ସିନା କୁଆଡେ ଯିବାକୁ ଇଚ୍ଛା ହଉନି କିନ୍ତୁ ବୁଲାବୁଲି ଟା ନ କଲେ ଯାହାଲେ ବି ପୁରା ବୋର ମାଇଣ୍ଡ ଟା ପୁରା ଅଲଗା ହେଇଯାଉଛି।
ଓଁ ଆଉ ଫୋନ ଦେଖିବାଠୁ ଭଲ ତ କୁଆଡେ ବୁଲି ହି ପଳେଇବ।
ପଢାପଢି କରୁଛନ୍ତି ବୋଲି ବୁଲାବୁଲି କରିପାରୁଛନ୍ତି ଆମେ ତ ଏନା ବୁଲାବୁଲି ବହୁତ ସାରା ବୁଲାବୁଲି କରୁଥିଲୁ ତ ଏବେ ଟିକେ ଆମ ପାଇଁ ବନ୍ଦ ହେଇଯାଇଛି ଆଉ।
ହଁ ପାକ ଘର ଆଖ ପାଖରେ କୁଆଡେ ପଡ଼ିଲେ ଚାଲି ଚାଲି ପଳେଇବ ଆଉ।
ନାଇଁ ସେମିତି ପରମିସନ ନବାକୁ ପଡିବ ଏମିତି ଆଉ। ନିଜେ ତ ଯାଇପାରିବ, କିନ୍ତୁ ଫ୍ୟାମିଲି
ହୁଁ।
ବାପା ମା।
ଶାଶୁ।
ହୁଁ। ହଜବ୍ୟାଣ୍ଡ।
ଆଉ ମେଳାରେ ତ ଏତେ ରେଟ ମାନେ ରେଟ ଜିନିଷ ର ନୁହେଁ। ଜିନିଷ ଭଲ ସେଇଠି ପଡିଥିଲା ପାଞ୍ଚ ଟଙ୍କିଆ ସବୁ ଭଲ ଭଲ ଜିନିଷ। କିନ୍ତୁ ଯେମତି ମର୍ମେଡ ହେରକା ପଡିଥିଲା। ଚଲ ପରି ହାରା ପଡ୍ ଥିଲା ସେଇରା ସବୁ ସେମାନଙ୍କୁ ଦେଖିବା ପାଇଁ କେବଳ ଦୁଇ ଦୁଇଶହ ଟଙ୍କା ଦବ। କିନ୍ତୁ ସେ କୁଆଡେ ଦିଶ ସେକେଣ୍ଡ କି କେତିକି ପାଡିରେ ରହିବେନି।
ସେୟା ପା ସେ ବାଲିଯାତ୍ରାରେ ତ।
ହଁ ବାଲିଯାତ୍ରାରେ ବି ଆଉ ଆମ ଆଡେ ବି ପଡିଥିଲା ଏବେ ମେଳା ଯାଇଥିଲା ପଇସା କି ମେଳା ପୂର୍ବରୁ ପଡ଼
ଓହୋ।
ମାନେ ମୋର ଯ ଆମେ ଯାଇଥିଲୁ ଟିକେଟ ନେଇକି ଦେଖି ହେଲେ ମାନେ ଅଧଘଣ୍ଟେ ୱେଟ୍ କଲୁ ଦେଖିବାକୁ ମିଳିଲେନି। ସେଇଠି ଠିଆ ହେଇଥିଲୁ ହେଲେ କେହି ବି ତଳକୁ ଆସିଲେନି ପାଣିକୁ।
ଟିକେଟ ଦଉଛ ଲକ୍ଷ ଥିଲା।
କଣ?
କହିଲି ଟିକେଟ ଦୁଇଶ?
ହଁ ଟିକେଟ ଦୁଇଶ ଜଣକା।
ବାବରେ।
ହେଲେ ତାପରେ ଏବେ ବୈଶାଖୀ ମେଳାରେ ପଡିଥିଲା ଭଲ ଭୁତ୍‌ ବଙ୍ଗଲା କହିକି ଗୋଟେ ଯେ
ହୁଁ।
ସେଇଠି ଭଲ ଥିଲା ଜଣ୍ କା ପଚାଶ ଟଙ୍କା ତେଇଠି ମାନେ ଭି ତୁରୁକୁ ଯିବ୍ ଭୁଲ ଭୁଲେୟା ଟାଇପ ର ଥିଲା ସେ ତେ ଜାଲି ଲାଗିଥିଲା ଛୁଆ ମାନ୍‌ଙ୍କୁ ଭୂତ ହ ମୁଖା ପିନ୍ ପିନ୍ଧେଇକିରଖିଥିଲେ।
ମୁଁ ଦେଖିଥିଲି କୋଉଠି କହିବି ବରଗଡ ଧନୁଯାତ୍ରା ସେଇ ଜାଗାରେ ମୁଁ ଦେଖି ଲି ଯେ ହୁଁ ଉଁ ଗୋଟାଏ ବର୍ଷ ଦେଖିଥିଲି।
ହୁଁ ଏଇଠି ବି ବୈ ବୈଶାଖୀ ମେଳା କୁଇ ଫାଷ୍ଟ ଟାଇମ ପଡିଥିଲା ୟା ପୂର୍ବରୁ ପଡିନଥିଲା ଆଉ ଏମତି ସେଇ ଟା ମଜା ଲାଗିଲା ପଚାଶ ଟଙ୍କା ହିସାବରେ ପୁରା ଭଲ ଥିଲା ହେଲେ ଏଇ ଯୋଉ ଜଲପରିହର କା ଦେଖି ଦୁଇଶ ଟଙ୍କା ବାଧି ଯାଉଥିଲା।
ହ ହ ହ କଣ କରିବା ତାଙ୍କର ସେ ରୁଷେଇରେ ତ ଗୋଟେ ନୁ ନିୟୁ ଗୋଡେ ଆସିଛି ଯେହେତୁ ଟିକେ ଦେଖି ଆକୁ ଟିକେ ଇଣ୍ଟରେଷ୍ଟ ଟା ଟିକେ ବଢିଯାଏ ଆଉ। ପଇସାଟା ଉଆ ଗୋଟେ ମ୍ୟାଟର କରୁଛି?
ହଁ ହ ହ ପୁଣି ଏମତି ବି ନାଇଁ କି ତମେ ଜଣ୍ କା ଯାଇପାରିବ ଦି ଚାରି ଜଣ ତ ଯିବ।
ହଁ।
ଆଉ? ହଉ ମୁଁ ରଖୁଛି ଟିକେ ଯିବି ଆଉ ଥରେ ବନେଇବି ତ କାଲି ପାଇଁ ବି। ପ୍ରିପାରେସନ କରିବାର ଅଛି।
ଠିକ ଅଛି।
ହଉ।